ହାଲୋ।
କଣ କରୁଛ?
ହଁ ଶୁଭ ସକାଳ।
ସେଇଥିପାଇଁ କଥା ହଉନି।
ହଁ କଣ କରୁଛ?
କିଛି ନାହିଁ ଖାଇ ପି ଟିକେ ବସିଛି।
ହଁ।
ଆପଣ କଣ କରୁଛନ୍ତି?
ହଁ ମୁଁ ବି ଏମିତି ଖାଇକି ବସିଛି ଆଉ।
ଏବେ ତ ବର୍ଷା ଦିନ ଆସିଲାଣି। ଆଉ କଣ ଚାଷ କରା ହଉଛି ତମର ଘରେ?
ଆମ ଆମ ଗାଁ ରେ ଏବେ ଚାଷ ବଲେ ଧାନ ଚାଷ ପାଇଁ ଜାଡ଼ି ଦିଏ ତଳି ମାନେ ତାର। ତଳି ପକାନ୍ତି ତଳି ପକେଇ ସାରିଲା ପରେ ସେଟା ଜାରା ହେଲା ପରେ ଆଉ କିଛି ଦିନ ପରେ। ତାକୁ ପୁଣି ଧାନରେ। ମାନେ ବିଲ ଲଗାନ୍ତି ଆଉ।
ହଁ ଆଉ କିଛି ଅଲଗା ପନିପରିବାର ତ କରୁଥିଲେ।
ହଁ ଅଲଗା ପନିପରିବା ବି ଚାଷ ହୁଏ। ସେମିତି ଆମର ହଳଦୀ ଚା ଚାଷ। ସମୟ ଏ ସମୟରେ ହଳଦୀ ଚାଷ ହୁଏ। ହଳଦୀ ଚାଷ ବିନ୍ସ ଚାଷ। ମାନେ ପନିପରିବା ବିନ୍ସ। ସେଇଟା ବି ହୁଏ। ଆପଣଙ୍କ ପଟେ ହୁଏନି କି।
ହଁ ସେପଟେ ହଳଦୀ ଚାଷ ହୁଏ ଆମର ଏଠି ତ।
ଧାନ ଆଉ କପା ଚାଷ ବହୁତ ପରିମାଣରେ ହୁଏ।
କୋଉ କୋଉ ଜିଲ୍ଲା ହେଇଥିବ ତମେ ଭାବୁଛ କହିଲ? ଧାନ ଓ କପାଚଷ ଦେଖିବେ।
ବରଗଡ଼।
ନା ବରଗଡ ତ ଆମର ଧାନ ଭଣ୍ଡାର ଭାବେ ପରିଚିତ ନା ଓଡିଶାର। ଧାନଚ ଆ ସେଠ କରେ।
ନା ଯା ବଲାଙ୍ଗୀର।
ବଲାଙ୍ଗିର ଜିଲ୍ଲା ହଁ ଠିକ କହିଲ।
ହଁ ହଁ। ହୁଁ ମାନେ ଚାଷ ଚାଷ ନ କଲେ ତ ଆମେ ଚଳି ପାରିବାନି ମାନେ, ଚାଷକୁ ଛାଡିଦେଲେ ଖାଦ୍ୟ। ଖାଦ୍ୟ କେମିତି ନଲେ ମଣିଷ ଖାଇବ। ଚାଷ ଟା ନିହାତି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଠିକ୍, ଠିକ୍ ସମୟରେ ବର୍ଷା ହେଲେ ହିଁ ଧାନ ଚାଷ। ଖଡ଼ ହୁଏ।
ହଁ
ମାନେ ଆମ ଗାଁରେ କଣ ହୁଏ ଏମିତି ବର୍ଷା ନହେଲେ ବି ପାଣିର ରେ ଏତେ ଅଭାବ ନାହିଁ। ହୁଁ ସେଠି କେନାଲ ଯାଇଥାଏ ତ ସେଥିରୁ। ପାଣି ନେଇକି ବିଲରେ ଚଢାନ୍ତି ବିଲରେ ଦିଅନ୍ତି ଯୋଗା ଯୋଗାନ୍ତି। ଦିଅ ସେ ଯୁଗରୁ ହଁ ସେଥିଲାଗି। ଚାଷ ଟିକେ ଅଧିକ କରାଯାଏ ଆମ ଗାଁରେ। ଡ୍ୟାମ ରୁ ପାଣି ଆସେ।
ଏବେ ତ ଅଧିକାଂଶ ମକା ଲଗେଇବେ ନା ମକା ଚାଷ କରାଯାଏ।
ହୁଁ ମକାଚାଷ।
ୟାସ୍।
ହଁ ମକା ଚାଷ ବି ହୁଏ ମକା ତାପରେ ତୁ କାନ୍ଦଲ କାନ୍ଦଲ ଜାଣିଛନ୍ତି?
ହୁଁ କାଙ୍ଗୁଲ।
କାନ୍ଦଲ।
ମାନେ ସେଟାକି?
ଯଉ ମାନେ ଜଙ୍ଗଲରେ ଲଗାଯାଏ ସେଟା। ମାଟିଆ ମାଟିଆ ରଙ୍ଗର। ତାର ଫଳ ହୁଏ ଛୋଟ ଛୋଟ ଗୋଲ ଗୋଲ ହେଇକି ହୁଏ। ତାକୁ ଡାଲି ବନାନ୍ତି।
କାଙ୍ଗୁଲ ହଁ ସେ କାଙ୍ଗୁଲ ହୋଇଥିବ।
ହଁ ସେଟା ବି ଚାଷ ହୁଏ ଆମ ପଟେ।
ହୁଁ ତାକୁ କଞ୍ଚା କଞ୍ଚା ବି ଖାଆନ୍ତି ନା କଞ୍ଚା ଥିବ ହଁ।
କଞ୍ଚାରେ ବି ଖାଆନ୍ତି। ହୁଁ କଞ୍ଚାରାରେ କିନ୍ତୁ ଫଳ ହେଲା ପରେ ତାକୁ କେମିତି ଏ ଶୁ ଶୁଖାନ୍ତି ଶୁଖେଇ ସାରିଲା ପରେ ପୁଣି ସେ ଗୋଟେ ଆମର ମାନେ ଯୋଉ ଗୋଟେ ଶିଳା ନାଇକି ଶିଳାରେ ବାଟିକି ସେଟାକୁ ଡାଲି ହେଇଯାଏ ଆଉ ବାଟନ୍ତି ସେ ଜିରୋ ଶିଳାରେ ଆଉ। ଯୋଉ ଗୋଟେ ଗୋଲ ହେଇକି ଥାଏ ତାପରେ ସେଥିରେ ଏମିତି। ରାଉଣ୍ଡ ରାଉଣ୍ଡ କରି ଘୁରାନ୍ତି। ସେଇଟା କିଛି ପରିମାଣରେ ପକେଇ ପକେଇ କାନ୍ଦଲବ ହଁ। ସେମିତି କରି କରି ଡାଲି ପ୍ରସ୍ତୁତ କରାଯାଏ ଆଉ। ଗଛ ଦ୍ଵାରା ଆମର ବହୁତ କିଛି ଉପକାର ହଉଚି। ଗଛ ଗଛ ବିନା ଆମ ଜୀବନ ଟା ମାନେ ଠିକ୍ ରେ ଚାଲିବନି।
ହଁ।
ହୁଁ।
ସେମାନେ ତ ଚାଷୀ ମାନଙ୍କ ଉପରେ ନିର୍ଭର କରିବେ ସେମାନେ ଯଦି ଚାଷ କରିବେ ତ ଆମକୁ କିଛି ମିଳିବ। ଖାଇବା ପାଇଁ ନହେଲେ କିଛି ମିଳିବନି।
ହଁ ଚାଷର ବି ମିଳେ ତାପରେ ଆମେ ଏମତି ବଡ଼ ବଡ଼ ଗଛରୁ ଝୁଣା, ମହୁ ସେ ଯାକୁ ବି ଫଳମୂଳ ଯାହାବି ଉଁ ତାପରେ ଅମ୍ଳଜାନ। ଅମ୍ଳଜାନ ତ ନିହାତି ଦରକାର ନା। ଗଛ ନ ରହିଲେ ଆଉ ଅମ୍ଳଜାନ କେମିତି ମିଳିବ। ତ ଗଛ ରହିବାଟା ନିହାତି ଦରକାର।
ତାପରେ ଆମର ଭାରତରେ କୃଷି ଦିବସ ବି ପାଳନ କରାଯାଏ। ଡିସେମ୍ବର ତେଇଶି ତାରିଖରେ ଆଉ ଯଦି ଦେଖିବାକୁ ଗଲେ ଓଡ଼ିଶାରେ କୃଷି ଦିବସ ଆମର ସେପ୍ଟେମ୍ବର ଏକରେ ପାଳନ କରାଯାଏ।
ହୁଁ। ମାନେ ଚାଷରେ ଅଧିକ ଗୁରୁତ୍ୱ ଦେବା ନିହାତି ଦରକାର।
ହ
କିନ୍ତୁ ଆଜିିକାଲି ଯେମିତି ଉନ୍ ମାନେ ଆଜିକାଲି ଆଗ ଅପେକ୍ଷା ଆଗରୁ ଅ ମାନେ ଗାଈ ନେଇକି ହଳ କରୁଥିଲେ ଏବେ ସେମିତି ମେସିନ୍ ଦ୍ଵାରା ହଳ କରିକି ଜଲଦି ଜଲଦି ଚାଷ କରିଦଉଛନ୍ତି। ମାନେ କମ୍ ସମୟ ମଧ୍ୟରେ ମେସିନ୍ ଦ୍ଵାରା ହେଇଯାଉଛି।
ଆଉ କିଛି ସାର ବି ପ୍ରୟୋଗ କରନ୍ତି ରାସାୟନିକ ସାର ଏମିତି।
ହଁ ରାସାୟନିକ ସାର ନାଇଁ ଏବେ ଏବେ ବି ଗୋଟେ ଗୋଟେ ଜାଗାରେ ଗଲେ ଜୈବିକ ସାର ଦଉଛନ୍ତି। ମାନେ ଗାଈର ଗୋବର ନେଇକି କିଏ କ୍ଷେତରେ ପକାନ୍ତି। ହଁ କିନ୍ତୁ ପ୍ରାୟ ଅଧିକାଂଶ ଜାଗାରେ ରାସାୟନିକ ସାର ଦେଉଛନ୍ତି ଆଉ।
କ୍ଷତି କରିବା ନା ସେଇଟା ବେଶୀ ଖାଇଲେ ସାର ଜିନିଷ। ପନିପରିବା
ହଁ ସାର ଜାତୀୟ ଖାଇଲେ ତ କ୍ଷତି କରିବ ଦେହ ଖରାପ ହିଁ ହବ ଚୁଟି ପାଚିଯିବ।
ହଁ
ମାନେ କମ ଅଳ୍ପ ବୟସରୁ ସେମିତି ଲକ୍ଷଣ ଦେଖାଯିବ ଚୁଟି ପାଚିବାର।
ଓହ।
ତ ଆଗ ପରି ଆଉ ଏବେ ସେ ସେମିତି ସେତେ ଠିକ୍ ରେ ଚାଷ ମାନେ ହଉନି। ଯେତିକି ଉନ୍ନତ ହୋଉଛି ସେତିକି ରସାୟନିକ ପଦ୍ଧତି ସାର କି ଯାହା ବି। ଆଙ୍କେଲ ଦେଉଛନ୍ତି ବିଲ ଜାଗାରେ। ସେଇଟା ପାଇଁ ଆମର ଟିକେ କ୍ଷତିକାରକ ହୋଉଛି ଯାହାହେଲେ ବି ଆଉ।
ଆଉ ଯୋଉ ପୋକ ଲାଗି ଯାଉଚନ୍ତି ଇ ମାନେ ଗଛ ପନିପରିବା ଗଛରେ ଆ-ଆ
ହଁ, ସେଥିରେ ବି କୀଟନାଶକ ଔଷଧ ସେଟା ବି ସ୍ପ୍ରେ କରନ୍ତି। ସେଟା ବି ଭଲ ନାହିଁ।
ତମେ କେବେ ଗଛ ଲଗେଇଛନ୍ତି ଆପଣ?
କୋଉ ଗଛ?
କିଛି, ଆପଣଙ୍କ ବାରିପଟେ ଜମିରେ କିଛି ଲଗେଇଥିବେ?
ହଁ, ପନିପରିବା ମାନେ ଯୋଉ ଚଣା ଜାଣିଛନ୍ତି, ଚଣା! ସେଟା ହିଁ ଲଗେଇଥିଲି। ଗୋଟେ ଥର। ବାଦାମ ଜଣା।
ବାଦାମ! ସେଇଟା କେମତି କରାଯାଏ କି ଚାଷ? ବାଦାମ ମୁଁ ଜାଣିନି।
ତାର-ଅ ବାଦାମ-ଅ ବାଦାମର ମାନେ ବାଦାମ ମଞ୍ଜି ନେଇକି, ସେଥିରେ ବୁଣ ଯାଏ। ହୁଁ।
କାଏଁ ଏତେ ପୁଣି ଦିଅନ୍ତି?
ହାଁ, ହଁ! ମାଟିରେ ହଁ, ଲାଇନ ରେ ହଁ ଧାଡିରେ, ଗୋଟେ ଧାଡିରେ ଧାଡିରେ। ଏମିତି ବୁଣିଦେବେ। ଟିକେ ଟିକେ, ମାନେ ଟିକେ ଟିକେ ଛାଡିକି ଆଉ, ପାଖାପାଖି ବି ବେଶୀ ବୁଣି ବେନି। ଟିକେ ଟିକେ ଛାଡିକି ବୁଣିଲେ କଣ କି! ସେଇଟା ଯେ କେତେବେଳେ ବଡ ହବ, ତ ତାଙ୍କୁ ସର୍ଭାଇଭ କରିବା ପାଇଁ, ତାଙ୍କୁ ଜାଗା ଠିକ୍ ମିଳିବ। ତ ଠିକ୍ ରେ ତାଙ୍କେ ବଢି ପାରିବେ ଆଉ।
ଆଉ କଣ ଲଗେଇଥିଲ? ଆପଣ।
ହୁଁ।
ଆଉ କଣ ଏମତି ଲଗେଇଥିଲେ?
ନାଇଁ ଆଉ, କିଛି ନାହିଁ। ତାପରେ ଏବେ ତ ଏବେ ତ ଧାନ ଚାଷ ହିଁ ଚାଲିଛି। ଧାନର ଋତୁ ଚାଲିଛି, ଏବେ ପନିପରିବା ହଉଛି, କିନ୍ତୁ ଏତେ ନାଇଁ। ଶୀତ ମାସରେ ହିଁ ଅଧିକ ଟିକେ ପନିପରିବା ଚାଷ କରନ୍ତି। କବି, କବି ତାପରେ ଯେତିକି ଶାଗ, ଖାସ କରି ସରିଷ ଶାଗ ତ ବେଶୀ ହୁଏ। ଶୀତ ଦିନରେ। ହୁଁ, ଆଉ ସୂର୍ଯ୍ୟ ମୁୁଖ୍ ଖୀ, ସୂର୍ଯ୍ୟମୁଖୀ ଚାଷ ସେଇଟା ବି ହୁଏ। ଫୁଲ। ହଁ, ହେଟା ଦେଖ୍ ଦେଖିବାକୁ ବହୁତ ସୁନ୍ଦର ଲାଗେ। ଆଉ ସରିଷ ଫୁଲ ବି ଫୁଲ ହେଇଥିବ, ସେଇଟା ବି ଦେଖିବା ପାଇଁ ବହୁତ ଭଲ ଲାଗେ।
ଏବେ ବର୍ଷା ଦିନେ ତ ବହୁତ ଶାଗ, ବିଭିନ୍ନ ପ୍ରକାର ଶାଗ ହବ। ତ ଆପ୍ ଆପଣ କୋଉ ସାଙ୍ଗ ଖାଇଛନ୍ତି?
ମୁଁ ସବୁ ଶାଗ ଖାଏ। ମତେ ଭଲ ଲାଗେ ବଲେ ସୋରିଷ ଶାଗ।
ପିତା ଲାଗୁନି ସୋରିଷଶାଗ?
ନା ପିତା ଲାଗେନି। ହଁ, ଗୋଟେ ମାନେ ଥରେ ଥରେ ପିତା ଲାଗେ। ସେମିତି ଶାଗ ଯଦି ହେଇଥିବ, ଟିକେ ପିତା ଲାଗେ। ଲାଗେ, କିନ୍ତୁ ଏତେ ଲାଗେ ନାଇଁ ପିତା।
ସଜା
ହୁଁ। ଆଉ ଆପଣଙ୍କ ସହିତ କଥା ହେଇକି, ବହୁତ ଖୁସି ଲାଗିଲା। ହୁ, ଧନ୍ୟବାଦ।